ହଁ। ହ୍ୟାଲୋ।
ହଁ।
କଣ କରୁଚୁ ତମର ସାଡେ ବର୍ଷା ହଉଚି?
ବର୍ଷା ପୁରା ଜୋରେ କାଚୁଚି ଆଉ।
ଆଉ ଏ ପାଗରେ କଣ କରୁଚ?
ପାଗରେ କଣ କରିବୁ, କାଲିର ବେସନ ଗୋଳା ହେଇକି ଥୁଆ ହେଇଛି ଯୋଉ ଗୁଣ୍ଟ ଥୁଆ ହେଇଥିଲା ଆଉ ତାଟିଆରେ ତାଟିଆଇ ଖଣ୍ଡେ ଅଛି। ଆଉ ଚା ତ ପିଉନି ଚା ସେଉ ପିଇବାକୁ ଭାରି ମନ ହଉଛି ଆଜି। ଏତେ ମନ ହଉଛି କହିବାରେ ନାଇଁ। ହେଲା। ଆଉ ଚା ସେଉ ଟିକେ ପିଇ ଦେଇଥିଲେ, ମନଟା ଟିକେ ଶାନ୍ତି ହେଇଯାଇଥାନ୍ତା।
ଏଇ ପାଗଟା ତ ଦେଇଛି ସେଇ ପ୍ରକାରିଆ ଆଉ।
ହଁ ବା। ଆଉ ଚାହା ଟିକେ ଯୋଉ ଯାଉଛି ସେ ପକୁଡି ଛାଣିଦେବି ଆଉ ତାଙ୍କ ବାଙ୍ଗଦରୁ କରିବି କି ଚୁଡା କଣ ଚୁଡା ତ ନାହିଁ ଖିଆ ହେବ ବୋଇଲେ ହବ ଆଉ। ସେଇଆ କରିବା ଆଉ, ହଁ।
ରୁଟି ସଇଲାଣି ପିଆଜ ଫିଆଜ କାଟିକି ପୁରୀ ଛାଣୁଛୁ ଅଧା ଲୋକ ଖାଇସାଇଲେଣି, ଆଉ ଟିକେ ଉନ ରଖିଛି କରିବି କି ନ କରିବି, ସେଥେରେ ଦରକାର ସବୁ ହୁଁ।
କୃଷ୍ଣକଲ।
ହୁଁ।
ଅ ହଁ।
ଦିପି କହିଲା ମୁଁ ଆଜି ବହୁତ ଦିନ ହେଲାଣି ପଖାଳ ଖାଇନି ମତେ ରସୁଣ, ଲଙ୍କା ଚକଟିକି ଟିକେ ପଖାଳ ଦେ।
ଏ ସକାଳୁ ପଖାଳ ଖାଇଲା?
ସିଏ ଦେଇ କଣ ଆଉ ମାସେ ଦି ମାସେ ହେଲାଣି ଖାଉନି ଜାଣିଚୁ, ଆଜି ଯିବ ନାହିଁ ତ କୁଲୁ?
ଅ ହଁ।
ଆଜି ଖାଇଗଲାଣି ଆଉ।
ହଁ।
ହଁ ଆଉ ବର୍ଷା ଗଲା ଯେ ଭ୍ୟାନ୍ ଆଜି ଦୁଆର ମୁହ କୁ ଆଇଥିଲା।
ହଁ।
ମୁଁ କହିଲି ଫ୍ୟାନ ବାଲା ପଇସା ନଉଚି କାହିଁକି ଆ ତମେ ଓଦା ହେଇକି ଯିବ? ତମେ ତାକୁ ଫୋନ କର ସେ ଛୋଟ ଭ୍ୟାନ୍ ରେ ଆସ୍ ଥିବ ଯଦି ନେଇଯିବ। ଆ ସତରେ, ଛୋଟ୍ ନା ଆଇଲା ଖୁଣୁ ନେଇକି ଗଲା, ଶୁଭ ଆଇଥିଲା ଘର ପାଖ ଖୁବ ଶୁଭର ତାର ଗଲେ।
ଅ ହ।
ହୁଁ। ଆଉ ଏଇଆ ବର୍ଷା ଟା ଖାଇ ପାଇଲା ନାଇ।
ଖାଇନେଇ?
ଖାଇ ପାଇଲାନି ମନ ଭାରି ଦୁଃଖ।
କିଛି ଖାଇନେଇ?
କିଛି ଖାଇନେଇ କହିଲା ମୁଁ ତ ଦେଉ ଅର୍ଷ କଲାକୁଣି ସେ ମନା କରୁଛି ଆଉ। କହୁଚି ମୁଁ ଛତୁଆ ମୋର ପିିକି ଯିଵ୍
ଆଉ ତାକୁ ଛତୁଆ ଦେଲୁନି?
ଛତୁଆ ଖାଇଚି।
ଛତୁଆ ଖାଇଚି ଟି?
ହଁ।
ଖାଇଚି ତ ଯାହାହେଲେ ନେଇକି କଣ ଗଲା?
ସିଏ ନେଇକି ଯାଉନେଇ ଦି ଦିନ ହେଲାଣିିବା।
ନେଇକି ଯାଉନାଇ?
ନାଇଁ ମୋ କଥା କ୍ଲିୟର ଶୁବୁଚି ଟି?
ହଁ ହଁ ପୁରା କ୍ଲିଅର ସୁବୁଚି। ଆଉ ଆଜି କ-ଆଇଟମ କଣ ହବ?
ଆଇଟମ୍ କଣ ହବ ବୋଲି ଠିକି ହେଇନି। ଠିକି ହେଇନି ଭାବୁଚି ବୁଟ ଆଳୁ ତରକାରୀ କରିବି ଆଉ କାଙ୍କଡ ଥୁଆ ହେଇଚି, ପୋଟଳ ଥୁଆ ହେଇଚି ।
ହଁ।
ତ କାଲି ସବୁ ପରିବା କଡା, ପୋଇ। ଆଉ କଦଳୀ, ପିଜୁଳି। ସବୁ ଥୋଇ ଦେଇଚି, ଆଉ ମା ର ବ୍ଲଡ୍ ପେସର ଉଠିଗଲାଣି ତା ନଷ୍ଟ ହେଇ ଯିବ ବୋଲି।
ଆଉ କଣ କରିବ ଫୁଣି ଆଜି ଯିବ? ଏରା ବର୍ଷା ତ ଛାଡୁନି।
ଅସନା ପାଗରେ
ନାଇଁ ଅବିକା ଅବିକା ଏମିତି କରିଥିବ ମୁଁ ଭାବୁଛି ଦିପୁହର କୁ ବୋଧେ ପାଗ କରିଦବ। ଯଦି କରିଦବ ସାଙ୍ଗେ ସାଙ୍ଗେ ପଳେଇବ। ଆଉ।
କାରଣ ସକାଳୁ ବି ଢାଳୁଛି ଆଉ।
ହଁ।
ହୁଁ।
ଆଉ ତୁ ଖାଇ ସାଇଲୁଣୁ।
ମୁଁ ବା କରୁଛି।
କରୁଛୁ ଏଇଗା।
କରୁଛି ଜଣ ଜଣଙ୍କୁ ଦଉ
ମୁଁ ଏକା ଯାଇଥାନ୍ତି। ଯାଇଥାନ୍ତି ଏକା କହିଥାନ୍ତି ମିଲି ତୁ କର ବୋଲିକି।
ହୁଁ।
ଆଉ ମୁଁ ସବୁ ପାଣି ଭାତ ପାଣି ପାଇଁ ପାଣି ଆଉଥିଲା ତ।
ହୁଁ ଆମର ଗୋଟେ ଟେନ୍ସନ ରହୁଛି। ଏଇ ଭାତ ପାଣି କଥା। ଆମର କାଇଁ ଜମା ପାଣି ପାଣି ଜମା ଆମର ଦଉନି।
ଆମର ପା ସେଇ ଅବିକା ଆଉ ଓଦା ହେଇକି କିଏ ଯିବ ଆଣିବାକୁ। ମୋ ଭାଇ କହିଲି ତମେ ନ ଗାଧାଅ ପଛେ ଦେଇଦିଏ।
ହଁ ମ
ଅଁ ମୁଁ ଦେଡଙ୍କୁ ସେ ଅଧ ବାରଟେ ହଉ ପଛେ ଦେଇଦିଏ। ସେ ଅଧ ବା ଆମର କୋଉଠି ଦିଟା ଚାଉଳ ପଡୁଛି କି ନାଇଁ। ଆମର ଏତେ ପାଣି କଣ ହବ।
ହୁଁ ଯା ଗୋଟେ ଜିନିଷ କଣ ତୋର ହଉଛି କହିଲୁ। ମୁଁ ଗପି ଦେଲାକୁଣି ତୋର ବି ପରଫୀଟ୍ ହଉଛି ନା। ମୋ ମୋ ଆଡୁ କଲ ଟା କଲା କୁଣୁ
ହାଁ ହାଁ। ବାପେ ମିଲି ମିଲି ସିଏ କହିଥିଲା ପନ୍ଦ ପନ୍ଦର ଦିନରେ ନା ବାର ଦିନରେ ବାର ଦିନରେ ତିରିଶ୍ ଟା ଯାକ କଲ୍ ହବା କଥା। ତୋର କେତେ ଦିନି ହେଲାଣି?
ମୋର ଜମା ଦିଦିନି ତିନି ଦିନି ହେଇଛି।
ବାର ଦିନି ଭିତରେ ତୁ ତିରିସ୍ ଟା କଲ୍ ତୁ ସାରି ଦଉ।
ବାର ଦିନ ଭିତରେ କଣ ମୁଁ ତ ପାଞ୍ଚ ଛଅ ଦିନି ଭିତରେ ସାରିଦେବି ଆଉ। ପାଞ୍ଚଟା ପାଞ୍ଚଟା କରିକି ଆଉ।
ହଁ ହଁ ସେଇଆ। ଆଉ ବାକି ଦେଇଗଲେ ଗଲ ତୁ ବାପି ପାଖକୁ କରିବୁ। ବାପି ତୋ ପାଖକୁ କରୁ ତମେ ଦୁଅଙ୍କର ପଇସା ହବ। ଆଉ ଏଠି କାଇହିଁ କରିବୁ ତୁ।
ହୁଁ ହୁଁ।
ବାପୁ ପାଖକୁ ତୁ କରିଦବୁ। ତୋ ପାଖକୁ ବାପୁ କରିଦବ।
ନାଇଁ ସେମିତି ବି ତୋର ବି ମୋର ବି ହେଲେ ବି ତୁ ଯଦି ଗୋଟେ ମତେ କଲ କରିଦବୁ ମୋ କତିକି ଆସିବ ଭାରି। ମୁଁ ଯଦି ତୋତେ କଲ୍ କରିବି ସେ ବି ଆଉ ହବ। ଦିଟା ଖଣ୍ଡେ ଗପି ଦେଲେ ଆମେ ଗୋଟା ଗୋଟେ କେତଲେ କେମିତି ଗପି ଦବା।
ହଁ।
ମୁଁ ଆଜି ତୋରି କଥା କହୁଥିଲି।
କଣ କହୁଥିଲୁ?
ମୁଁ କହିଲି ମୋର ଦି ଭଉଣୀ ଆମର ଟିକେ କଥାବାର୍ତା ହେଇପାରୁନୁ। ହଁ।
କାଉଣ୍ଟ ହେକା ଚେକ୍ କରିଥିଲା। ଆକାଉଣ୍ଟ କୁ ଏପନ୍ତ ଛାଡି ନାହାଁନ୍ତି।
ଛାଡ଼ିବେ, ଧୀରେ ଧୀରେ ଆଉ।
ହେଲା, ଆକାଉଣ୍ଟ ମାତ୍ର ଦି ଟଙ୍କା ଛଡା ହେଇଛି। ମାନେ ଯାଉଛି କି ନାହିଁ ବୋଲିକି ଆକାଉଣ୍ଟ କୁ ମାତ୍ର ଦି ଟଙ୍କା ଛଡା ହେଇଛି।
ହଁ।
ଆଉ, ଏ ପନ୍ଦରଣା ଆକାଉଣ୍ଟକୁ ଛଡାଏନି।
ଆମର ଆଜି, ପାଟି ବୁଜି ହବନି। ଚା! ମୁଁ ପି ବିଣି। ଥରେ ପି ସାଇଲିଣି, ଚାଆ ଯୋଉ, ଚିନି ଫିନି ପକେଇକି ଚା ନକଲେ, କୋଉଠି ପିବ ଚିନି। ଚା, ପିଇଲ ନା ତାତିଚି? ହେଲା। ତଳେ ବସି କହ। ଖଟରେ ବସ୍। ଚିନି ପଡିବନି କେମିତି ହବ? ହଁ।
ମୋର, ଯାଆସ ମାନେ ବିନା ସୁଗାର ଚି ଏ ଛବର ଗଞ୍ଜିଟା ପକେଇଦବୁ, ସେପଟରେ।
ଆନୁଣୁ ଗୋଟେ ସ ବିନା ସୁଗର ବଲା। ତୋର ଦେଖତୁ ଏଇନା ଖାନି। ବିନା, ଏ ଯଉ ବିନା ସୁଗର ବାଲା, ସେଉରା କରନି।
ନାଇଁ, ମୁଁ, ଚିହ୍ନି ମୋର କଣ ହେରା ଭଲ ଲାଗିବନି। ଗଞ୍ଜିଟା ଭଲ ଗଞ୍ଜିଟା, ସେ ଘର ଥୋଇଦେ ଖଟ ଟପ୍ ରେ। ହଁ,
କହିଁକି କହିଲୁ! ଥରେ ଯଦି ଗୋଟେ ଅଭ୍ୟାସରେ ପଡିିଯିବ! ଆଉ ମୁଁ, ଜାଣେ ଇଏ, ସବୁ ଦିନଷ ଖାଆନ୍ତି ବୋଲି! ତାଙ୍କ ଦେହରେ ଦେଖ୍ ଚଳିକି ଅଛି।
ମୁଁ ମେନ୍ଲି ମୋର ସେଇଆ ହବ। ମୁଁ କଣ ଖାଉନି, ସ-ସବୁ ଜିନିଷ ତ ମୁଁ ଖାଉଛି! ଆଳୁ, ଫାଳୁ ପଡି କଣ ତରକାରୀ ଖାଉନ? କାଲି ତ ଆଳୁକାଙ୍କଡ଼ ଚକଟା ଖାଇଲେ। ଶୁଣଛୁଟି! କାଲି କାଙ୍କଡ ଆଳୁ ଚକ୍ ଚୁଡା ଖାଇଥିଲି।
କାଙ୍କଡ, ଆଳୁ ଚକଟାରେ କଣ କହିଲୁ, ସେଟା ମିଶି ଯାଇଥାଏ। ସେଇଟା ମୁଁ ବା କଲରା, ଆଳୁ ଚକ୍ କୋଟେ
ଆଉ ଅନେଇଲୁ-ଉ-ଉ -ଉଁ-ଇ ଇଏ ହେଇଥିଲା, ଯ ବିଲାତି ଖଟା ଯୋଉ ହେଇଥିଲା, ଯୋଉ ସେଠି ମନ୍ଦିରରେ। ଯୋଉଆଙ୍କର ପୂଜାଦିନ। ଖଟା ଆଣିଥିଲେ ଭାଇ କଂସାରେ କଂସେ ଖଣ୍ଡେ ସେ ବିଲାତି ଖଟା ମୁଲି ଚିନିରେ ହେଇଛି।
ତୁ ସବୁ ପେଟରେ ପୂରେଇଛି। ଦି କଂସା ଖଟା ହେଇଛି ଟିକେ ପଠେଇନି।
ଦି କଂସା ଖଟା ଆଇଥିଲା।
ହେଲା, ତା'ହେଲେ ତମେ ସବୁ ପୁରଉଛ ଆଉ।
ଆଉ କଣ କରିବା? ତୁ ତ ଦୂର ଅଟୋ ରଇଲୁ। ଟୋକା ସିନା ନେଇକି ଗଲେ ବିଲି ହଅନ୍ତା! ଆଉ, ଟୋକା ତ ନେଇକି ଯାଉ ନା ଏଇଥିରେ କଣ ହଉ ନେଇକି ଯିବ ଆଉ? ହେଲା ମାଉସୀ କହିବା ଯାହା ଗୋଟେ ହବ ମାଉସ
ନାଇଁ, ମୋ ପୁଅ କଥା ମୁଁ ଜାଣିଦେଲାନି, ପୁଅ ପାଟିରେ ବୁଢୀହେଲା ବେଳକୁ ଲଗ
ନେଇ ଯିବ ଆ
ଜାଣିଚୁଟି! ପୁଅ ଆଉ ବୁଢୀ ହେଲାଅଳକୁ ପାଟିରେ କିଛି ଲଗେଇବନି। କୁଅ।
କେହି ହେଲେ ପଚାରିବେନି? କୋଉ ପୁଅ କୋଉ ଝଅ, ହଁ।
ନାଇଁ ମୁଁ ଜାଣି ସାଇଲାଣି ମୋ ପୁଅ ଶୁଣ୍ଠା ଟା ହବ। ହଁ।
ନା-ଆ-ଆ କୋଉ ପୁଅ! କୋଉ ଝୁଅ! ଏଟା ମିଛ ମାୟା ସଂସାର।
ଜାଇଁଲୁ ମୁଁ ଜାଇଁଲାଣିି ମୋ ପୁଅଟା ଭାରି ସିଧା ହବ ଆଉ ହେଲା ବର୍ଷା କଣ କାଲି କହିଲା କହିଲୁ? କହିଲା ତୁ କଣ ଆଜି ଜାଇଁଲୁ ତୋ ପୁଅ ସିଧା ନଥିଲା।
ବର୍ଷା କହୁଚି
କିଛି ତମ ମାନଙ୍କୁ ଦବ କି?
ହଁ ମିିଲି ଆଉ କଣ କହିଥାନ୍ତି ତ ଛାଡ଼ କହିପାରିବିନି। ଲଗା ଆଗ ଭଲ କି ବ୍ୟସ୍ତ କାଇଁ ହଉଛୁ କଂସା ଉଠା, ତାପରେ
ଏ ପାଗରେ ଟିକେ କିଏ ରାନ୍ଧି ଦିଅନ୍ତା
ହଁ। ଯାହା କହିଲୁ ମିଲି ମତେ ଇଚ୍ଛା ହଉଚି ଅଇକା ଉଷୁମ ଉଷୁମ ଆଳୁଚପ ଟିକେ ଛାଣିକି ଖାଇଆକୁ।
କଣ କରିବା ସରିବ ବା ସାରିଦଉନି?
ଆଳୁଚପ ଆଉ ପୁରୀ କି ଆଉ ତରକାରୀ ଟିକେ।
ମୁଁ ସେ ସୁଇଟ୍ କର୍ଣ୍ଣ ଦିଟା ଥୁଆ ହେଇଥିଲା କରିବି ବୋଲି ଭାବୁଥେଲି। ମୁଁ କହିଲି ଯେତିକି ପକ କୁଡି ସେ ତେଲ ଖାଇନି? ଦେଇ ଏ ଲୋକ ତ ତା ଦେହକୁ ଜଗେନେଇଁ, ପନ୍ଦର ଦିନ ଟେଷ୍ଟ କରୁ କିବା ନ କରୁ।
ହଁ।
ପନ୍ଦର ଦିନେ କହିଚି ରିପୋର୍ଟ ଦେଖିବ।
ହଁ।
ଆଜି ଜମା ପୁଣି ଖାଇଲେଣି କୁଆଡ଼େ ପୁରା ପଳେଇଯିବ।
ଜାଣି ପାରୁନି ତୋର କଣ ଖୋଲିକି ଆଇଚୁ? ମିଲି ତୋର ଜଣା ପଇଲାଣି?
କଣ?
ନାଇଁ କଥା ହେ କଥା ହେଇସାଇଲା ପରେ କହିବୁ। ଆଉ ସେ ହରବାଲ ପିଉଚି ବା, ଅଇବା ଉଠିଲା ଗାଧେଇ ଯାଇଥେଲା ଆଉ ତୋତେ ଗୋଟେ ଭିଡିଓ ଛାଡ଼ିବି ଦେଖିବୁ ଡିଣ୍ଟୁର ତୋର। ଆମ ଗୁଣ୍ଡୁଚି ମୂଷା କେମିତି ପିଉଚି? ମୁଁ ଆଗେ ରେକର୍ଡିଂ କରିଛି ହେଲା।
ଗୋଟେ କାମ କରୁନ, ଭାଇ ଦ ସେ ଫଟ ଫଟୋଟା ଛାଡିଦେଇ ଭାଇରାଲ କରିଦିଅ।
ଭାଇ ବା ଭାଇ ଗାମୁଛା ପିନ୍ଧିଛି ଫଟୋ କୁଆଡ଼େ ଉଠେଇ ଛାଡିବେ। ହଁ। ମାନେ କଣ ସେଟା କହନ୍ତି ସତ୍ୟ ଯୁଗରେ ନା ସେଟା କୋଉ ଯୁଗ ଗଲା?
ସତ୍ୟଯୁଗ ଗଲା ଏଇଟା କଳିଯୁଗ।
ହାତ ଯୁଗରେ ଭଗବାନ ସତ୍ୟ ଯୁଗରେ ନା କୋଉ ଯୁଗରେ ହେଲା?
ଦ୍ୱାପର ଯୁଗ।
ରାମଚନ୍ଦ୍ର କୋଉ ଯୁଗରେ ଥେଲେ?
ଦୋପର ଯୁଗରେ ବା।
ଦୋପର ନୁହଁ ଦ୍ଵାପର ଦ୍ଵାପର କ ଦୋପର କଣ?
ସତ୍ୟଯୁଗରେ।
ସତ୍ୟଯୁଗ ହଁ ସତ୍ୟଯୁଗରେ ରାମ ଥେଲେ କଳିଯୁଗରେ ଏ ହୁଁ ମାନବ ରାମ କରୁଚନ୍ତି ଆଉ ସେ ଭଗବାନ ରାମ କରୁଥିଲେ ଇଏ ମାନବ ରାମ କରୁଛନ୍ତି ଆଉ।
ପିଉଚି ସେ କ୍ଷୀର?
ହଁ ସେ କେନ୍ତି ପିଉଚି ତୁ ଦେଖିନଉ, ଉମ୍ ଉଁ ଉଁ ଉଁ ଉଁ ଏନ୍ତି କରିକି ସିଏ ଇଏ କରିଦଉଚି।
ବାବା ଗୋଟେ କରୁଛି, ମାଙ୍କ ପଚାରିଲି ଚୂଡା କିଲେ, ଆଉ ଲୁଣ କିଲେ ପଚାରିଲେ।
ଆଉ ସେଇଭଳିଆ ନା ଆଉ, ମା ଶୋଇଚନ୍ତି ନା ଉଠିଲେଣି?
ମାର ଏଇ ଯୋଉ ସାମାନ ଟା ତୋଳା ହେଇଯାଇଛି। ମା ମୁଣ୍ଡ ଆଉ ମା ମୁଣ୍ଡ କାଲି ଉଠିଯିବ। ଝୁଅ ଗଲେ ଭାରି ହୁଅନ୍ତା, ଝୁଅ ଗଲେ ଭାର ହୁଅନ୍ତା।
କେତେ ଜିନିଷ ତଳିଛି?
ହଁ ଆର ମନକୁ ଖରାପ ଲାଗୁ ଦେଖିଲା ଖୁଣି, ନାଇଁ ନାଇଁ ସେ ବନ୍ଧା କିଛି ହେଇନି।
ସବୁ ଖୋଲା ହେଇକି ଥୁଆ ହେଇଚି?
ହଁ।
ହଉ ସେ ଆଜି ଯିବ ଭାରି, ପାଗ ଥଣ୍ଡା ଅଛି ପଳେଇବ ଗାଡିରେ ଯିବ ସାଙ୍ଗେ ସାଙ୍ଗେ ଆସିବରି ରହିବ ନେଇ ପଛେ ଆଉ। ହ ସମସ୍ତେ ପଳେଇବା, ଆଁ?
ଟାଇମ ଟା କଣ ଏତେ ହେଇଗଲାଣି?
ହଁ ଏ ଏକାଥରେ କଟିଯିବ ଗପି ସାଇଲଣି ତ ଗପି ଆସିଲଣି ଏକାଥରେ କଟିଯିବ ଆଉ। ବାର ମିନିଟ୍ ହେଇଗଲେ ସେ ଅଟୋ ମେଟିକ କଟିଯିବ।
ହଁ।
ତାର କିନ୍ତୁ ନିୟମ ଦଶ ମିନିଟ୍ ହେଇଗଲେ ତମେ ବନ୍ଦ କରିଦବ।
ହୁଁ।
ହଁ ଆଉ ଆମେ ତ ଗପୁ ମୁଁ ଜାଣିପାରେନି ଗପିଲା ବେଳକୁ, ବାର ମିନିଟ ହେଇଯ